ଓ
ହଁ କୁଅ।
କୋଉଠି?
ଘରେ ରୋଷେଇ ସରିଲା ଏବେ।
ତ ରୋଷେଇ ସରଲା କି?
ହଁ।
ଉଁ ଗରମ କେମିତି?
ଗରମ ତ ପ୍ରବଳ ଗରମ ହଉଚି।
ମୁଁ କହିଲି ରାଜସ୍ଥାନ ଯାଇଛ ଟି ବୁଲିବା ପାଇଁ?
ରାଜସ୍ଥାନ।
ହୁଁ।
ଆଚ୍ଛା। କୋଉ କୋଉ ଜାଗା ବୁଲିଲଣି? ହଁ କହୁନ।
ଭଲ ଭଲ ଜାଗା ଜାଗ ଅଛି ବୁଲିବା ପାଇଁ ତ।
ହଁ କୁହ କଣ କଣ ଜାଗା ଅଛି?
ଆଙ୍କର କଣ କଣ ଅଛି ମାନେ ଜୟପୁର ବୋଲି ଉଁ ଡାଇରେକ୍ଟ ମାନେ ଏଇଠୁ ହାଇଦ୍ରାବାଦରୁ ଡାଇରେକ୍ଟ ଟ୍ରେନ୍ ଅଛି, ଟ୍ରେନ ଅଛି ଫ୍ଲାଇଟ୍ ଅଛି। ଜୟପୁରକୁ।
ଯୋଧପୁର।
ଜୟ ଜୟପୁର ଜୟପୁର।
ଜୟପୁର ଆଚ୍ଛା।
ହୁଁ ସେଇଥୁକୁ ଗଲେ ସେଠି ହାୱାମେହେଲ ଅଛି। ଆମେର ଫୋର୍ଟ ଅଛି। ସିଟି ପ୍ୟାଲେସ ଅଛି। ଜନ୍ ତନ୍ତ୍ର ମନ୍ତ୍ରର ବୋଲି ଅଛି ଆଉ ଆମେ ହେଲୁ ବୋଲି ସେଟା ଗୋଟେ ମେହେଲଟା ହିଁ ବେ ତାରକନ୍ତି ଚାରିଆଡୁ ଓପେନ ଥିବ ସେଠୀ ଫ୍ୟାନ୍ ଦରକାରନି ଚାରିଆଟେ ଓପେନ୍ ପବନ ଯିବା ଆସିବା ପାଇଁ ସେ ପ୍ଲାନ୍ ଗୋରା ହେଇଥିବ।
ଆଛା।
ଅମ୍ବେର ଫୋର୍ଟ ଗଲେ ସେଟା ସେ ଇଏ କଣ ରାଣୀ ଅମ୍ବେର କୋଉଠି ସେଟା?
ହଁ ହୁଁ।
ତାର ସିଟି ପ୍ୟାଲେସ୍ ରାଜାଙ୍କ ପ୍ୟାଲେସ ସେଠି ଅଛି ସେଠି ଯନ୍ତର ମନ୍ତ ତୋର ଯୋଉଟା ଅଛି ଯନ୍ତ୍ର ମନ୍ତ ଟା ଭଲ ଜାଗା ଟ ଯନ୍ତ୍ର ମନ୍ତ କଣ କହନି ମାନେ ସେଠି ସବୁ ସେ ପୁରୁଣା ଟାଇମ ରେ ଅ ସୂର୍ଯ୍ୟଙ୍କୁ ଓ ଚନ୍ଦ୍ରକୁ ଦେଖିକି ତାର ଛାଇ କୁ ଦେଖିକି ଟାଇମ ଗ୍ରହ ନକ୍ଷତ୍ର ଏଗୁଡା ସବୁ କେମିତି ଦେଖୁଥିଲେ ତାର ସେ ମାନେ ଆ ତୋର ତାର ଡିଜାଇନ ଅଛି ସେଇଟି ତ ସେଇଟା ଏବେବି ଛାଇ ଖରା ସୂର୍ଯ୍ୟର ଛାଇ ଆଉ ମାନେ ସୂର୍ଯ୍ୟ କିରଣ ପଡିଲେ ତାର ଛାଇ ଆଉ ଚନ୍ଦ୍ର କିରଣ ବୋଲି ଛାଇ ତାକୁ ଦେଖିକିା ସେମାନେ ଗ୍ରହଣ କ୍ଷେତ୍ର ତାର ଏଗୁରା ସବୁ ରହିଲେ ଇଏ ସବୁ ଜାଗା ସବୁ ଜଣାପଡିଯିବ ଯନ୍ତନ୍ତ ବଡିଆ ଯାଗାଟା ସେଟା।
ଆଛା।
ହୁଁ ଜୟପୁର ଅଛି ଜୟପୁର ଜୟପୁର ଗଲାବେଳ ଅଛି ଉଦୟ ଜିବା ପାଇଁ
ହୁଁ ହୁଁଁ।
ଉଦୟପୁର ବି ସିଟି ପ୍ୟାଲେସ୍ଟା ଅଛି ସେଟା ରାଜାଙ୍କର ଉଦୟପୁର ରାଜାଙ୍କ ଇଏ ସେଟା ଘର ଷ୍ଟି ପରେଶ୍ ଲେଟ୍। ଇଛୁ ବୋଲି ନା ହେଟା ମାନେ ଯୋଉ ରେନ୍ ୱାଟର ଷ୍ଟ ରେଜ୍ ବୋଲି ସେ ଟାଇମ ରେ ରାଯା ଅମଳରେ ରେନ ୱର ଷ୍ଟରେଜ ପାଇନେ ବୋଲି ସେ ଜାଗାରଖିଥିଲେ।
ହୁଁ ହୁଁ।
ହଁ ସେଇଟା ସେ ପାଣି ଏ ବେବୀ ଜମା ହେଇକିବି ଭଲ ଜାଗାର ଜଗମନ୍ଦିର ବୋଲି ଗୋଟେ ଜାଗା ଭଲ ଜାଗାରେ ଅଛି
ଆଛା।
ହଁ। ହେଲିଅ କି ବାରି ବୋଲି ଗୋଟେ ଅଛି ସେ ମାର୍କେଟ୍ ଟାଇପ ଗଟେହେ ଵଡିଆ ଜାଗାଟା ସେଟା ଉଦୟ ଅଛି ତାପରେ ବଡ ଭାଇ। ସେ ମାନେ ରାଜସ୍ଥାନୀ ଜିନିଷ ତଳେ ମାନେ ଡ୍ରେସ ରାଜସ୍ଥାନୀ କାରକ କଣ କାରୁକାର୍ଯ୍ୟର ସବୁ ମିଳିବ ସେଇଠୁ।
ଆଛ।
ଅ ତାପରେ ଜେସଲମାର ଯାଇ ସେଇଠୁ ଜେସଲମାର ଯାଇ ହବ ଜେସଲମାର ତୁ ଜାଣିଥିବ ବଢିଆ ବଢ଼ିଆ ଜାଗ ଜସମି ଫୋର୍ଟ ଅଛି। ରଜର୍ଟ ସାଫାରୀ କରିହବ କେମଲଟା ରାଇଡ କରିହବ। ଯୋୁର ବଢିଆ ସମୟ ଭଲ ଭଲ ଜାଗା ଯାଉଛ ବଲି ପାଇଁ ଭଲ ଜାଗା ସେଇଠି ସବୁ ନାଇଟ୍ କ୍ୟାମ୍ପିଙ୍ଗ୍ କରିହେବ
ହଁ ମୁଁ ଯାଇଛି ଜସର ମା ଯାଇଛି
ବା ଆଏଇ ସମୟ ରେ
ହଁ। ଆମେ ଯାଇଥିଲୁ ଜସଲମେର ଯୋଉ ଫୋର୍ଟ ଥିଲା ଫୋର୍ଟ ଯାଇଥିଲୁ ସେଇଟା କଣ ମାନେ ଭିତରେ
ନାଇଟ୍ ସଫାରୀ କୁ ଯାଇଥିଲ କି ମାନେ ଯୋଉ ଟେଣ୍ଟ ଥିବ।
ହଁ ହଁ ନାୟକ ସଫର ଯାଇଥିଲୁ।
ସେମାନଙ୍କ ପ୍ୟାକେଜ୍‌ ରେ ମାନେ ଡେଜର୍ଟ ଯୋଉ ଅଛି ସେଇଥିରେ ବୁଲେଇବେ ସେଇଥିରେ କଣ ଆଉସ୍ ସନ୍ଧ୍ୟା ବେଳେ ଆମର ଇଭିନିଂ ଟାଇମ୍ ହେଇଥିଲା ତ ଆମେ ପହଞ୍ଚିଲା ବେଳକୁ ମାନେ ଦିନ ହେଇଯାଇଥିଲା ବାର୍ ବା ଘଣ୍ଟେ ହେଇଯାଇଥିଲା ତ ସନ୍ଧ୍ୟା ସନ୍ସେଟ ଦେ ଖିଆ ପିଆ କରିକି ସେଠି ସେ ଜିପ୍ ପ୍ରେ ଆମେ ହଁ ଜିପ୍ ଜିପ୍ ରେ ଯାଇଥିଲୁ ଜିପ୍ ରେ ଯୋଉ ମଜା ଲାଗିଲା ମାନେ ଗଲା ବେଳକୁ ପୁରା ଗରମ୍ ଉଦୁଉଦା ଗରମ୍ ହୋଉଥିଲା। ସେଇଠି ଆମେ ଏମିତି ବସଛୁ ନା ନାଇଁ ଧୀରେ ଧୀରେ ସେ ଯୋଉ ବାଲି ନୁହଁ ଆଉ ଯୋଉ ବାଲି ଗରମ୍ ଥିଲା ପୁରା ଥଣ୍ଡା ହେଇ ଧୀରେ ଧୀରେ ଥଣ୍ଡା ହେଇ ହେଇ ଗଲା।
ସୂର୍ଯ୍ୟା ଅସ୍ତ ଦେଖିକି ଆସିଲୁ ଆମେ ହୋଉ ରାତିରେ ସେ କ୍ୟାମ୍ପ ଯୋଉ ହେଇଥିଲା ସେଇଠି ସେମାନେ ଖାଇବା ପିଇବା ସବୁ ଆରେଞ୍ଜ କରିଥିଲେ ଆଉ ତମେ ପୁରା ସୂର୍ଯ୍ୟ ଉଦୟ ରାଜସ୍ଥାନ ଏ କଲଚରାଲ୍ ପ୍ରୋଗ୍ରାମ୍ ହେଲା ଡ୍ୟାନ୍ସ ଗୀତ ସବୁ ହେଲା।
ହୁଁ।
ହୁଁ। ନାଇଁ ଅଲଗା କଥା।
ବଢିଆ ତ। ଭଲ ଯା ଜେସମିନା ତ ଭଲ ଜାଗାଜେ ଭଲ ଲାଗିବ ଟାଇମ ପାସ୍ ପାଇଁ। ଜେସିନୀ ତାପରେ ଯୋଧପୁର ଗଲେ ହବ ଯୋଧପୁର ବି ବଢିଆ ଜାଗା ଟା ସେଠି ନୂଆ ଅ ମହେନ୍ଦ୍ର ଗର ପୋର୍ଟ ଅଛି ଯଶବନ୍ତ ତ ଅଛି ଉମେଦ ଭବନ ପ୍ୟାଲେସ୍ ଉମେ ପୋର୍ଟ ମାନେ ସେଟା ରାଣୀର ଉଁ ହୁଁ ଉମେଦ ଭବନ ପ୍ୟାଲେସ ମାନେ ରାଜାର ଘର ଜେଶ୍ବନ୍ତ୍ ଜେସନ୍ତଡା ମାନେ ସେଟା ଗୋଟେ । ।
ହଁ ଯୋଧପୁରରେ ମୋ ହଜବେଣ୍ଡ ଥିଲେ ତ ଆମେ ଦୁଇ ବର୍ଷ ରହିଥିଲୁ ସେଇଠି।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
ହଁ ମିଳେନି ବୋ ସୁଟ୍ ଯୋ
ହୁଁ ଭଲ ଜାଗା ।
ହୁଁ।
ମିଠୁ। ବଢିଆ ଜାଗାଟା ନା
ହଁ ହଁ।
ହୁଁ ପୁରା ଛୋଟା ଫୋଟା। ଯୋଧପୁର ସରିଲା ପରେ ସେଇଠୁ ପୁଷ୍କର ପୁଷ୍କର ଯାଇ ହବ। ପୁଷ୍କର ଗୋଟେ ବଢ଼ିଆ ଜାଗାଟେ ପୁଷ୍କର ହୋଉଚି ଏ ସି ୱାର୍ଲଡ ର ଗୋଟେ ଜାଗା ଯୋଉଠିି ବ୍ରହ୍ମା ମନ୍ଦିର ଅଛି ସେଇଠି ଅଛି ପୁଷ୍କରି। ବ୍ରହ୍ମା ମନ୍ଦିର ପୁଷ୍କର୍ ଲେକ୍।
ହୁଁ।
ସେଠି ପ୍ରତି ବର୍ଷକୁ ଥରେ ବ୍ରହ୍ମାଙ୍କ ପୂଜା ହୁଏ ସେଠି ଦଶରେ ଲେଟେ ଟା ଅଛି ସେଠି ମାନେ ଇଏ ପିଲା ଆମେ ସବୁ କରନ୍ତି ବହୁ ଲୋକାଲ ମାର୍କେ ସଇଟି ସେଇଟି ଅଛି ବଢିଆ ବଢିଆ ଜିନିଷ ସବୁ ଲୋକାଲ ମାର୍କେଟରେ।
ହୁଁ।
ହୁଁ।
ହଁ ପୁଷ୍କର ଟେ ଭଲ ଜାଗାଟେ ବଢିଆ ଥିବ।
ହୁଁ।
ହୁଁ ହୁଁ। ତାପରେ ସେଇଠୁ ଆଉ ଯିବା ମାଉଣ୍ଟ ଆବୁ ବୋଲି ଗୋଟେ ଜାଗାରେ ଅଛି ମାଉଣ୍ଟ ଆବୁ ମାନେ ସେଇଟା ରାଜସ୍ଥାନ ର ସବୁ ରାଜ ସମ୍ରୋ ହି ମାଳୟ ମାନେ ଟୁଡ଼ୁ ହାଇଏଷ୍ଟେ ପଏଣ୍ଟେ। ପାହାଡ଼ ବଢିଆ ଜାଗାଟା ଡାଉନୁରେ ଅଛି। ଖଦିନ ଶୀତ ଦିନେ ନର୍ମୀ ଶୀତ ଦିନେ ବଢିଆ ଲାଗେ ସେ ଜାଗାକୁ ବୁଲିବାକୁ ଗଲେ।
ହୁଁ ହୁଁ।
ମି ଲେକ୍ ଗୋଟେ ଅଛି ବିରଳା ଟେମ୍ପୁଲ ଆଛି ଗୁରୁ ଶିଖରା ବୋଲିଗୋଟେ ଜାଗାଟେ ଅଛି ସେଠି। ସେଟା ଶିଖ ମାନଙ୍କର ଆଉ ସବୁ ସେଇଟି ଅଛି ବଢିଆ ଜାଗା ଭଲ ଜାଗାଟା ମାଉଣ୍ଟୁ ଆବୁ। ମାଉଣ୍ଟୁ ଆବୁ କହିଲେ ତମେ ଆଜମେର ଯାଇପାରିବ ଆଛା। ଦୁରୁକୁ ଭଲଲାଗେ ବଢିଆ ବଢିଆ ଜାଗା ସେରା। ପାକିସ୍ତାନ ତ ବଢିଆ ଜାଗା ସେ ଜାଗା ଯେ ବୁଲିବାକୁ ଗଲେ ମସ୍ତ ହେଇଯିବତ ନର୍ମାଲି ପଛେ ଯେ ଫାମିଲୀ ଫାମିଲୀବି ଯାଇପାରିବେ। ବ୍ୟାଚଲର ବି ଯାଇପାରିବେ ଏଥିରେ ହନୀମୁନୁ ପ୍ୟାକେଜ୍ ଏସବୁ ଯାଇପାରିବେ। ଭଲତ ବଢିଆ ଜାଗାଟା ମୁଁ ସ୍ପେଶିଆଲି କା ପାଇଁ ଓରି ନୁ ହେଁ। ସ୍ପେସ୍ୟଲି ଗୋଟେ ଇଏ ଲୋକ ବି ଯାଇପାରିବେ ସେମିତି କିଛି ନାହିଁ ସମସ୍ତେ ଯାଇପାରିବେ।
ହୁଁ।
ଭଲ ଅଛୁ? ସିଘ୍ର ଯା। ରାଜସ୍ଥାନ କଣ ସେ ଡାଲବାଟି ଚୁର୍ମା ମିଳିବ ଡାଲବାଟି ଚୁମା ଘିଅ ପକେଇକି ବଢିଆ ଥିବ ସେଥିରେ। ରିକ୍ୱେଷ୍ଟେ।
ହୁଁ।
ଖେଚଡି ଡାଲବାଟି ଚୁର୍ମା।
ଡାଲ ବାଟି ଚୂରୁମା ସେ ଯୋ ଇଏ ର ମଇଦା ଚୁନାର। ହାଲୋ କରିବେ।
ଏହେ ଡାଲ୍ ବାଟି ମାନେ ବାଟି ମାନେ ରୁଟିର ଭଳିଆ ଥିବ ଡାଲ
ହଁ ଡାଲ ବାଟି ବୋଲି ମୁଁ ଜାଣିଛି ଆମର ସିଏ ମାନେ ବନେଇବାର ଆମେ ଖାଇଛୁ ଡାଲ ବାଟି ଆଉ ଗୋଟେ ବନେଇବେ ସେମାନେ ଏଇ ଯୋଉ ଗହମର ଇଏ ଯୋଉ ମଇ ଗହମ ଚୁନ ର ଗୋଟେ ହାଲବା ଟାଇପ ର ବନେଇବେ କଣ କୁହନ୍ତି ମୁଁ ଭୁଲି
ହୁଁଁ। ଆଉ ସବଜି ଗୋଟେ ବହୁତ ଫେମସ ସେଇଠି
ହଁ ହଁ।
ରାଜସ୍ଥାନ ର ବଢଆ ଥିବା ଟେଷ୍ଟ
ଆଉ ସେମାନେ ଯୋଉ କଞ୍ଚା ଆଚାର କରନ୍ତି ଏଇ ଯୋଉ ଆଚାର ଆଚାର ପରଆ ଯୋଉ କରନ୍ତି। ଯୋଉ ଫୁଲକୋବି ଫୁଲକୋବି ଇଏ ପର୍ଜଣା କରିକି କରନ୍ତି ସେଇଟା ହୁଁଁ ମୁଁ ଯୋଧପୁରରେ ଖାଇଛି ଏ ଯୋ ସୋରଷଗା ଶାଗ
ହୁଁ ଟେଷ୍ଟ
ମୋର୍ଚ ଆଚାର ସେଠି ବହୁତ ଫେମସ ଶୁଖିଲା ହଁ ଚଟନ କରନ୍ତି କ୍ଷୀରି ସହିତ ଚଟନି ମୋଚ ଚଟଣି ଖାଆନ୍ତି।
ହୁଁ ପ୍ୟାଜ୍ କଚୁରି କଚୁରି ମଲେ କଚୁରୀ ପଆଜ୍ କଚୁରି ବଢ଼ିଆ ଲାଗେ ହୁଁ ଭଲ ଭଲ ଜାଗା ଅଛି ନର୍ମଲି ବୁଲିବା ଜାଗା ନର୍ମାଲି ଶୀତ ଦିନ ବର୍ଷା ଦିନେ ଯାଈହବ ବା କାହିଁକି ବର୍ଷା ଦିନ ବେଶୀ ବର୍ଷା ବି ହୁଏନି। ନର୍ମାଲ ବର୍ଷା ରୁହେ ଶୀତ ଦିନେ ଶୀତ ରୁହେ ଶୀତ ଦିନେ ପ୍ରବଳ ଥଣ୍ଡା ହୁଏ। ନା କ ରାଜସ୍ଥାନ ଶୀତ ଦିନ ପ୍ରବଳ
ଆଚ୍ଛା।
ବଢ଼ିଆ ବୁଲିବାକୁ ଭଲ ଲାଗେ।
ହୁଁ।
ଯାଇ ହବ। କୋଉଠୁ ମାନେ ପଖାପାଖି ଆଠ ଦିନ ଦଶ ଦିନ ଟ ପକେଇବ ଯଦି ରାଜସ୍ଥାନ ତାହଲେ ଆରାମ ସେ ପୁରା ରାଜସ୍ଥାନ ବୁଲି ବଢିଆ ଲାଗିବ। ବୁଲିବା ପାଇଁ ଯାଇଛ ବୁଲାବୁଲି କରୁଛ
ରାଜସ୍ଥାନରେ ମାନେ ଯୋଧପୁରରେ ହଜବେଣ୍ଡ ଇଏ ଥିଲେ ତ ଜବ କରୁଥିଲେ ଯୋଧପୁର ପୁରା ବୁଲଛି ମୁଁ। ଜେସେଲ ମେରାମ ବୁଲିବାକୁ ଯାଇଥିଲୁ ଆଉ ବାକି ଗୁଡା ଜାଗା ଗୁଡାକ ହେଲାନି। ଟ୍ରାନ୍ସଫର୍ ହେଇଗଲା ତ।
ହୁଁ। ହଁ ହଁ ଠିକ୍ ଅଛି ଠିକ୍ ଅଛି ହଉ ରଖୁଛି ଆଁ।
ହଁ ହଁ ଠିକ୍ ଅଛି।